ହ୍ୟାଲୋ।
କଣ କରୁଚୁ? ଆଉ କଣ ଖାଇଥିଲୁ?
ବାତ।
ସକାଳେ କେତେବେଳେ ଉଠୁଛୁ?
ସଖାଳେ ପାଞ୍ଚଟା ନହେଲେ ଛଅଟା ଏମିତି ଆଉ।
ଆ ହୋ।
ତୁ କେତେଟାରେ ଉଠୁଛୁ?
ମୁ ସାତଟାରେ ଉଠୁଛି।
ଏତେ ଲେଟ୍ ରେ କଣ ଉଠୁଛୁ କାମ କିଛି କରୁନି କି?
ଏଇ ରାତିରେ ଲେଟ୍ ରେ ସୋଇଲାଠୁ ସକାଳେ ଲେଟ୍ ରେ ଉଠୁଛି ଆଉ
ମୋବାଇଲ ଦେଖି ଦେଖି ସଉଥୁବୁ ଆଉ।
ହାଁ।
ହୁଁ ଆଉ ମୁ ମୋବାଇଲ ଦେଖୁନି ବୋଲି ଜଲଦି ଶୋଇପଡ଼ୁଛି ଆଉ।
କେଇଁକି ମୋବାଇଲ ଦେଖୁନୁ?
ମୋବାଇଲ ତ ବାପା ନେଇକି ଯାଉଛନ୍ତି ହେରି ଆଉ ମୋବାଇଲ ଦେଖିବି କଣ କେତେବେଳେ କାଁ ଭା ଟିକେ ଏଗାରଟା ସାଢ଼େ ଏଗାରଟା ବେଳକୁ ଏମତି ଦେଖିଦିଏ ଆଉ।
ହ ହଁ ଆଉ ତମ ଆଡ଼େ ରଜ କେମିତି ପାଳନ ହୁଏ?
ରଜ ଏଠି ଦୋଳି ପଡୁଛି ଶିବ ମନ୍ଦିରରେ ଆଉ ଚଣ୍ଡିକ ପାଖରେ। ସିଆଡ଼େ ପୋଖରୀ ଆଡ଼େ ପଡ଼ୁଛି ସାଙ୍ଗ ସାଥିୀ ମାନେ ବୁଲି ଯାଉଛୁ ଆଉ।
ଅ ହଁ ଆମ ଆଡ଼େ ବି ପଡ଼ୁଚି ରଜ ମହୋତ୍ସବ ହଉଛି ଚକ୍ରୀ ଦୋଳି ପଡ଼ୁଚି। ଆଉ ପଟାଦୋଳି ବି ପଡ଼ୁଚି ଦଶ ପନ୍ଦର ଟା ଏମିତି ଆଉ ସମସ୍ତେ ବି ବୁଲି ଆସୁ ଛନ୍ତି।
ଉୁଁ ହୁଁ ଆଉ ତୁ ଏବେ କୋଉଠି ପଢ଼ୁଚୁ?
ମୁଁ ଏବେ ମୋର ଏବେ ପ୍ଲସ ଟୁ ସରିଲା କମ୍ପ୍ୟୁଟର କରୁଛି ଆଉ।
ହଁ ପ୍ଲସ୍ ଥ୍ରୀ କୋଉଠି କରିବୁ?
ବ୍ଲସ ଥ୍ରୀ କରିବି ଭୁବନ ବାଜି ରାଉତ୍ ରେ।
ହୁଁ ହୁଁ ସବୁଦିନ ଯିବା ଆସିବା ହବ ଆଉ।
ହଁ।
ଆଉ କଣ ଖାଇଥିଲୁ?
ଖାଇଥିଲି ପଖାଳ ଧୁଡ଼ଙ୍ଗ ଆଳୁ ଭଜା। ଆଉ କୋବି ଭଜା କାକୁଡ଼ି ତୁ କଣ ଖାଇଥିଲୁ?
ମୁଁ ଭାତ ଆଳୁ ଭଜା। ଆଉ କଣ ଆଉ କିଛି କରିନି ଏଇନା କରିବ ହଁ ଆଳୁ ଆଉ ଆଉଥରେ ଖାଇବାକୁ ପଖାଳ ମିଲ୍ ମିକର କଷା ଟିକେ କରିଦବ ଆଉ।
ଆଉ ତମ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ଏଇନା ପୁଅ ଟା କୁଆଡ଼େ ବୁଲି ଯାଇଛି ବାପା ଘରେ ବସିକି ତାଙ୍କର ମାଇକି ବଜଉଚନ୍ତି। ଆମ ବୋଉ ତାର ରୋଷେଇ କରୁଛି ଆଉ ମୁଁ ଏଠି ଆଡ଼େ ବୁଲି ପଳେଇ ଆଇଛି ଆଉ।
ଆଉ ତମ
ଆମ ଘରେ ମୁଁ ବସିଛି ଆଉ ମୋ ବୋଉ ବାପାଙ୍କ ଖାଇବାକୁ ଦଉଛି। ଆଉ ମୋ ଦିଦି ଆସିଛି ଯେ ସେ ବସିଛି ତା ଝିଅ ବି ଶୋଇଚି।
ରଜ ପାଇଁ ଯୋଉ ତୋ ନାନୀ ଆସିଛି?
ହଁ।
ଆଉ ତମ ଝିଅ କଣ କରୁଛି?
ଆମ ଝିଅ ବସିଛି।
ହୁଁ ହୁଁ ସେ ଖାଇସାରିଲାଣି?
ହଁ ଖାଇ ସାରିଲାଣି।
ଆଁ ତୋ ନାନୀ ସିଏ ବି ଖାଇ ସାରିଲାଣି।
ହଁ ଖାଇସାରିଲାଣି।
ଆଉ ତୋ ବୋଉ କଣ କରୁଛି?
ମୋ ବୋଉ ଖାଇବାକୁ ଦଉଚି।
ଆ ତୋ ବାପା?
ମୋ ବାପା ଖାଉଛନ୍ତି।
ହୁଁ, ହୁଁ। ଆଉ ତୋ ଦାଦ ତୋ ଦାଦା, ଖୁଡ଼ି ସମସ୍ତେ କଣ କରୁଛନ୍ତି?
ଦାଦା, ଖୁଡ଼ି ସମସ୍ତେ ସେ ତାଙ୍କ ହେପଟେ ଅଛନ୍ତି।
ହୁଁ ତୋ ପିସି ଆସି ନି?
ହଁ ମୋ ପିଇସି ଆସିଚି।
ହୁଁ ଆ ତା ପୁଅ?
ତା ପୁଅ ବି ଆସିଚି।
ସେ କଁ କରୁଛି ନା ତାକୁ ଦେଖିନୁ?
ସିଏ ଆମ ଆର ପଟେ ଅଛି।
ହୁଁ ତୁ ଆରପଟ ଯାଉନୁ, ଘରୁ ବାହାରନୁ।
ସେୟା ନୁହେଁ ଆଉ କଣ?
ହୁଁ ହୁଁ, ଆଉ ଖରାଳେ କଣ କରୁଛୁ?
ମୋବାଇଲ ଦେଖୁଛି, ଶୋଉଛି ଆଉ।
ଟିଭି ଦେଖୁନୁ?
ଆମର ଟିଭି ନାହିଁ, ଅଛି ଯେ ଆମର ଚଲଉନୁ ଆଉ।
ହୁଁ ଏଟା ବାଗେଇ ଦିଅନ୍ତ ଖରାବେଳେ ଦେଖନ୍ତ।
ଆଉ କଣ କହ?
ଖରାଳେ ଆଉ କିଛି ଖେଳୁନ?
ନାଇଁ ଏ ଗେମ୍ ଟିକେ ଖେଳୁଛୁ ଆଉ।
ଗେମେ କଁ ଲୁଡ଼ୁ?
ହଁ।
କିଏ କିଏ ଖେଳୁଛ?
ମୁଁ ଆମ ଘର ପାଖରୁ ଜଣେ ପୁଅଟେ ତିନି, ଚାରି ଜଣ ଖେଳୁଛୁ ଆଉ।
ହୁଁ ହୁଁ।
ଆଉ ରଜ ପାଇଁ ରଜ ପାଇଁ କଣ ସପିଙ୍ଗ କଲୁଣି?
ରଜ ପାଇଁ ମୋ ନାନୀ ଦେଇଥିଲା ପାଞ୍ଚହ ଟଙ୍କା ମୁଁ ଡ୍ରେସ୍ ଗୋଟେ ଅନଲାଇନ ରେ ମଗେଇ ଦେଇଛି ସେଟା ଆଣି ଆସି ସାରିଲାଣି ବି। ଆଉ ଆଉ କିଛି ଆଣିନି ଆଉ ଦେଖିଆ ଆଜି ଆଜି ଟିକେ ଦେଖିଆ ଭୁବନ ଯିବା ଦେଖିବା କଣ ଆଣିକି ଆସିବା ଆଉ।
କେତେବେଳେ ଯିବୁ?
ଏଇ ସାଢେ ଗୋଟେ ବେଳକୁ।
କେ କେ ଯିବ?
ଆଉ ମୁଁ ଯିବୁ ଆଉ ମୋର ଗୋଟେ ସାଙ୍ଗ ଆଉ।
ଆ ହଁ।
ଉଁ। ଜଣିକିଆ ହେଲେ କ ଇଚ୍ଛା ହଉଛି ଯିବା ପାଇଁ ଦି ଜଣିଆ ହେଲେ ଦେ ଚାଲ ଯିବା। ଘର ପାଖୁରୁ ତ ବସ ଚାଲିଲା ଯେତେବେଳେ ମନ ହେତେବେଳେ ଯିବୁ ଆଉ।
ହୁଁ ଭଲ ଆଉ।
କାଲି ରଜରେ ତମର କଣ ଆଇଟମ୍ କଚ କରିବ ବୋଲି ଭାବିଛ?
ଆମର ହବ ପିଠା ହବ, ଚକୁଳି ପିଠା ହବ, ଆଉ ପୋଡପିଠା ହବ, କାକେରା ହବ।
ଏତେ ସାରା ଖାଇବା ହବ। ଆମର ତ କରିବୁନି ଆଉ ଆମକୁ ଟିକେ ପଠେଇଦବ ଆମ ପାଇଁ ଆଉ।
ପଠେଇବା ଆଉ।
ଆମେ ମୋ ମା ତ ମ ସିଏ ବର୍ଷିକିଆ ଯାଇନି ଆମ ରଜ ବି ପାଳିବୁନି ତ ପିଠା ବି କରିବୁନି। ଘର ପାଖରୁ ମୋ ଅଜାଘର ଆଣିକି ଦେବେ। ମୋ ନାନୀ ବି ଆସିବ ସିଏ ବି ଆଣିକି ଆସିବ। ଆଉ ଆଉ ଯିଏ ଦବ ଏମିତି ଖାଇବୁ ଆଉ? ଆଜି ଦୋକାନ ଯାଇଥିଲି ଯେ ସେ ଯୋଉ ଘର ପାଖରୁ ଜଣେ ଖୁଡି ନଡିଆ କାଟୁଥିଲେ ମୁଁ କହିଲି ନଡିଆ କଣ ପାଇଁ କରୁଚ ନା ଯୋଉ ପିଠା କରିବୁ ବା କାକେରା ପିଠା ମୁଁ କହିଲି ଆଉ ଆମ ଘରକୁ ଦିଟା ଦବ। ସେ କହିଲେ ଆଉ ତମର ତ ଖାଇବନି ଆଉ ଦ ବୁ ମୁଁ ସେଦିନ ଚିକେନ ତରକାରୀ ଦେଇଥିଲି ଯେ ତମ ପୁଅ କହିଲେ ଆମର ଖାଇଲୁନି ଫୋପାଡି ଦେଲୁ ମୁଁ କହିଲି ମୁଁ ଖାଇଲି ମୋ ବାପା ଖାଇଲେ ଆଉ ଖାଇଲୁନି କଣ? ଆଉ, ଆମ୍ ଯୋଉ ସେଠୁ କହିଲେ ପିଠା ଦିଅନ୍ତୁ ଯେ ତମ ବୋଉ କାଳେ ବାରିବେ? ଆଉ ନହେଲେ ଦିଅନ୍ତୁ ମୁ କହିଲି ନାଇଁ ତମେ ଦବ ମୁଁ ଖାଇବି।
ହୁଁ ହୁଁ।
ହୁଁ ଆଉ ଆଉ କଣ ଆଉ କଣ କହ?
ଆଉ ତମ ଆଡେ ପାଗ ଏଇନା କେମିତି?
ଖରା ଦେଇଛି। ତମ ଆଡେ?
ଆମ ଆଡ଼େ ସେମତି କାଳିଆ ହଁ, ମୁଁ ସକାଳୁ ଗାଧେଇ ସାରିଲିଣି।
ଗାଧେଇକି ଖାଇକି ବସିଛୁ ଆଉ। ହଁ। ଆଉ ମୁଁ ଆଉ ପଢିଲିନି।
କଣ ପାଇଁ ପଢିଲୁନି?
ନା। ହଁ ପଇସା ପତର ଟିକେ ଅଭାବ ସେଥିଯୋଗୁଁ ପଢିଲିନି ଆଉ ଦଶମଠୁ ରହିଲି ଆଉ ନହେଲେ ଗାଁରେ କଲେଜ ପଡ଼ିଥାନ୍ତି ଯେ ଏଠି ଭଲ ଲୋକ ନୁହଁ ଯାହାକୁ ପଇସା ମାଗିଲୁ ସିଏ ମନା କଲେ ଆଉ ପଢିଲିନି ଆଉ।
ଆଉ ତୋ ବା କଣ କାମକରୁଛନ୍ତି?
ସେଇ ମିସ୍ତ୍ରୀ କାମ କରୁଛନ୍ତି ଆଉ କଣ କରିବେ?
ହଁ, ଆଉ ତୋ
ବୋଉ ଘରେ ସିଏ କଣ କରିବ?
ଠିକ୍।
ହୁଁ।
ଆଚ୍ଛା।
ନା ଏତେବେଳୁ ଥିଲା ପାଆଁଶ ଟଙ୍କା ଯେ ସେତେବେଳୁ ହଉନଥିଲା ଏଇଁନା ସାତଶ ଟଙ୍କା ହେଲା ବି ହଉନି। କଣ କରିବୁ?
ହଁ ହଁ।
ଦି ମୋ ବେଳକୁ ଦିଥର ଆଇଲା। ଯୋଉ ଆଡମିସନ କରିବା ପାଇଁ ସେ ଦିଥର ଯାଙ୍କ ବି ହେଲାନି ଆଉ କଣ କରିବୁ? ଆଉ ଏଇଠି ମୁ ଆମ ଘର ପାଖରୁ ଗୋଟେ ଝିଅ ଟେ ସିଏ ପଢିଲା ଯେ ମତେ ମୋର ଗୋଟେ ସାଙ୍ଗ କହିଲା ଆଉ ତୁ ତା ସାଙ୍ଗରେ ପଢିଲୁନି ତା ସାଙ୍ଗରେ ଯାଇଥାନ୍ତୁ। ମୁଁ କହିଲି ନା ମ ଏତେବେଳେ ପଇସା ନାହିଁ ଏଇନା ବି ପଇସା ନାହିଁ ଆଉ ପଢିବୁ କଣ ଏଇନା। ପଢିଲେ ଏଇନା ବହେ ପଇସା ଖର୍ଚ୍ଚ ହବ। ତା ଅପେକ୍ଷା ଏନା ଘର କାମ ଚାଲିଚି ଘରେ ଲଗେଇଦେବି। ଆଉ କିଏ କିଏ ଅଛନ୍ତି? ହଁ ବାପା ବୋଉ ପୁଅ ମୁଁ ଆଉ ବଡ଼ ପୁଅଟା ସେ ତା ମାମୁଁ ଘରେ ଆଉ।
ହଁ ହଁ।
ଏମିତି ଆଉ ତୋ ଭାଇ କଣ କାମ କରୁଛି?
ଭାଇ ସେ ଗ୍ୟାରେଜରେ ଅଛି।
ପେମେଣ୍ଟ କେତେ ବାଉଛି। ଆଉ ତତେ ଦଉଛି ନା ଖର୍ଚ୍ଚ କରିବା ପାଇଁ?
ହଁ ଦଉଚି।
ହୁଁ କାଲି ରଜରେ ଦବ ତ ଖର୍ଚ୍ଚ କରିବା ପାଇଁ?
ହଁ ଦବ।
ହୁଁ ହୁଁ। ରଜରେ କୁଆଡେ ବୁଲିବା ପାଇଁ ବାହାରିଛ ନା ନାହିଁ?
ରଜ ଆମ ଏଇଠି ତ ଆମ ଶିବ ମନ୍ଦିରଟି ରଜ ମହୋତ୍ସବ ହଉଛି ଆଉ। କୁଆଡେ ବୁଲିବୁ ଏଇ ଖରାରେ ବାହାରକୁ ତ ବାହାରିବୁନି ଆଉ।
ତୁ ବୋଧେ ଖରାରେ ବୁଲିବୁନି ହେଲେ ସନ୍ଧ୍ୟା ବେଳକୁ ବୁଲିବୁ।
ସେଇ ଚାରିଟା ବେଳକୁ ଯାହା ବାହାରିକି ଯିବୁ ବୁଲିକି ଆସିବୁ ଆଉ।
ହୁଁ ତୋ ଝିଅରିକି ଟିକେ ସାଙ୍ଗରେ ନେଇକି ଜିବୁ ବାହାରୀ ସିଏ ଦୋଳି ଖେଳିବ ଟିକେ ଆଉ।
ଆଉ ନବା।
ହୁଁ ଟୁଙ୍ଗୁ ତମ ଯୋଉ କଣଲୋ? ତୋ ନାନୀ ପୁଅକୁ ନେଇଜିବୁ ଆଉ ତମ ଝିଅକୁ ନେଇଯିବୁ ବୁଲିକି ଆସିବା ଆଉ।
ହଁ।
ଆଉ ତମ ଘର ପାଖରୁ ତୋ ଯୋଉ ଗୋଟେ ସାଙ୍ଗ ସିଏ ପଢ଼ୁଛି ନା ନାଇଁ?
କିଏ?
ଉଁ ଲିପି?
ହଁ ସେ ପଢୁଛି।
ହୁଁ ତୋ ସାଙ୍ଗ ତୋ ସାଙ୍ଗରେ ଜାଉଛି?
ହଁ ଯାଉଛି।
ହୁଁ କମ୍ପ୍ୟୁଟର କ୍ଲାସ କରୁଛୁ?
ହଁ କରୁଛି।
ହୁଁ
ହେଲାଣି ଦି ମାସ ପରେ ହେଲାଣି ଆଉ।
ଦି ମାସ ହେଲାଣି ଆଉ କେତେ ଦିନ ଯିବ?
ଆଉ ହଉଛି ବର୍ଷେ କି କୋର୍ସ ବା।
ବର୍ଷେ ଆଉରିି।
ହଁ।
ହୁଁ।
ବର୍ଷେ ଯୋଉ ଦି ମାସ କରି ଦିଏ ଏ ମାସ ଅଢେଇ ମାସ ହେଲା। ହେଲାଣି ଆଉ ଆହୁରି ଅଛି ଆଉ।
କମ୍ପ୍ୟୁଟର ସରିଲେ କଣ କରିବୁ ବୋଲି ଭାବିଛୁ?
ପ୍ଲସ୍ ଥ୍ରୀ କରିବି ପା।
ପ୍ଲସ୍ ଥ୍ରୀ ପରେ?
ପ୍ଲସ୍ ଥ୍ରୀ ଆଧାକେ ସି ଟି ପାଇଁ ପକେଇଦବି। ତାପରେ ଟି ରୁ ଯଦି ଆ, ମାନେ ଅଧିକ ମାର୍କ ରହିଲା ହଁ ସେ ପ୍ରାଇମେରି ଟିଚର୍ ପାଇଁ ଆଉ।
ଉଁ, ହୁଁ, ଭଲ ଆଉ ଯୁଆଡେ ହେଲେ ଗୋ ଯୁଆଡେ ହେଲେ ଗୋଟେ କାମ କଲେ ନିଜ ପାଇଁ ଭଲ। ଆଉ କେତେ ଉଁ, ହଉ ଠିକ୍ ଅଛି ହଉ ତୁ ରଖ କାଲି ଫୋନ୍ କରିବୁ ଆଉ।